ହାଲୋ
ହାଲୋ
ହୁଁ।
ଏ ଏଇଠେ ବସିଥିଲି ଆମର ମନ୍ଦିର ପ୍ରଚିଷ୍ଟା ହଉଚି ତ। ଏଇ ପୁଅକୁ ଗାଧେଇକି ଖୁଆଇଦେଇକି ବାହାର କରିଦେଇକି ଗଲା ସିଏ ଆଉ।
ହୁଁ ହୁଁ ସକାଳୁ ସକାଳୁ ଛୋଟ ଛୁଆଙ୍କୁ କଣ ଖୋଉଚ?
ହଁ ସେ ଚୁଡା କ୍ଷୀର କଦଳୀ ଏମତି ଚକଡିକି ଖୋଇଦେଲି। ଓ ଚୁଡା ଆଉ କଦଳୀ ଇଏଟା ଭଲ ନୁହେଁ କି ଖାଇଲେ ୱେଟ ବଢେଇବ। ଓଜନ ବଢେଇବ।
ହଁ ଛୋଟ ଛୁଆଙ୍କ ପାଇଁ ସେଇଟା ତ ଭଲଆଉ ସେଇଟା ସକାଳୁ ଯଦି ସକାଳୁ କଦଳୀ ଚୁଡା ଦବ ତାସାଙ୍ଗେ ଗୁଡ ପକେଇବ ଆଉ ଚିନିଟା ତ ପୁରା ଦେହପାଇଁ ବହୁତ ଖରାପ୍ ଜିନିଷ। ଯେତେବେଳେ ବି ଦବ ସେ ଚୁଡା ଗୁଡ ଦବ ତା ସାଙ୍ଗେରେ କଦଳୀ ଟେ ଦବ ସେଇଟା ସକାଳୁ ଜଳଖିଆ ଖାଦ୍ୟ ବି ବଦଳେଇ ଦବ ଛୁଆଙ୍କର ଆଉ ସବୁଦିନି ଗୋଟେ ଗୋଟେ ଖାଦ୍ୟ ଦେଲେ ସେଇଚୁଡା ସେଇଚୁଡା ଦେଲେ ଛୁଆ ବିରକ୍ତି ହେଇଯିବେ ବାନ୍ତି ଲାଗିବ ହଁ ବଦଳେଇକି ଖାଦ୍ୟ ଦବଆଉ। ଆଉ ପୁଅ କଣ ସ୍କୁଲ ଯାଉନି କି?
ହଁ ସ୍କୁଲ ଛୁଟି ତ ଥିଲା ଦି ଦିନ ହେଲା ଖୋଲିଛି ଦି ଦିନ ହେଲା ଆମର ମନ୍ଦିର ପ ଚେଷ୍ଟା ଚାଲିଛି ସେଥିପାଇଁ ଯାଇନୁ ଆଉ, ସେ ଭୁବନର ବଢୁଛି ଆମେ ଭୁବନରେ ତ ରହୁଛୁ, ଯାଇନୁ ଆଉ ସରିଲେ ଯିବୁ ଆଉ କାଲିି କି ପରଦିନ ଆଉ
ଓହୋ କଣ ବାହାରେ ରହୁଛ କି ସମସ୍ତେ ପରିବାର ଘରେ ଗାଁରେ କେହି ରହୁନ କି ବାହାରେ ରହୁଛ,
ହଁ ସେ ଭୁବନରେ ରହୁଛୁ ମ ବାହାରେ ଯେ ଗାଁ ରେ ଯିବା ଆସିବେ କରୁଛୁ ଛୁଟି ଫୁଟି ହେଲେ ପିଲାଙ୍କର। ଆସୁଛୁ ଆଉ ସ୍କୁଲ ଖୋଲି ଲେ ଏଠି ଆମର ଟିଉସନ ସୁବିଧା ଟିକେ ନାହିଁ ତ ଆଉ ସେଥିପାଇଁ ସେଠି ରହୁଛୁ ଆଉ
ହଁ ଆମର ବି ସେମିତି କହୁଥିଲେ କହିଲେ ବାହାରେ ଯାଇକି ରହିବାକୁ ଯିବୁ ଯେ ମୁଁ ମନା କଲି ଗାଁ ପରିବେଶ ଆମର କେତେ ସୁନ୍ଦର ପରିବେଶ, ଆଉ ବାହାରେ ରହିଲେ କିଛି ଅସୁବିଧା ନାହିଁ ଯେ ବାହାରେ ରହିଲେ ଆମେ ଆଉ ଏଇ ଗାଁ ଲୋକଙ୍କୁ ପାଇବାନି ନିଜ ଲୋକଙ୍କୁ ପାଇବାନି ରାତି ସକାଳ ରୁ ରାତି ଯାକେ ଖାଲି ସେଇ କର୍ମମୟ ଜୀବନ। ସେ ଖାଲି କାମ କରିବ ଆଉ ବାସେ ଘରେ ରହିବ ଆଉ ବାହାରେ କଣ ଲୋକଙ୍କ ସାଙ୍ଗରେ ଏତେ କଣ ଲୋକମାନେ ମିଶନ୍ତି ନା କଥା ହୁଅନ୍ତି। ଯଦି ଏମିତି କି ମରିକି ପଡିଥିବ ବି ସେଠି ବି କେହି ଶୁଣିବାକୁ ନାହାନ୍ତି। କିନ୍ତୁ ଗାଁ ରେ ଆମର କଣ କି ଯଦି କେତେବେଳେ କଣ ଟିକେ କୋଉଠି କାହାର ହେଲା ସାଙ୍ଗେ ସାଙ୍ଗେ ଆମର ଘର ଲୋକ ଅଛନ୍ତି ପାଖ, ପଡ଼ୋଶୀ ଲୋକ ବି ଅଛନ୍ତି, ଏ ସୁବିଧା ଅସୁବିଧା ଭଲ ମନ୍ଦରେ ବି ସେମାନେ ବି ସାଙ୍ଗେ ସାଙ୍ଗେ ଗୋଟେ ଦାୟିତ୍ୱ ନେଇ ପାରିବେ ଦରକାର ବେଳେ ସାହାଯ୍ୟ କରିପାରିବେ ଆଉ ବାହାରେ ରହିଲେ କଣ କି ବାହାରେ ଆମର ସହରରେ ଏ ର ଯୋଉ ଲୋକମାନେ ଥାନ୍ତି ସେମାନେ ସେତେ ସେ ସବୁ ପଇସାରେ ତାଙ୍କର କାରାବାର ସେମାନେ ସେତେ ଲୋକଙ୍କ ମନ ବୁଝନ୍ତିନି ସେଥିପାଇଁ ଇଚ୍ଛା ନାହିଁ ବାହାରେ ରହିବାକୁ ମୁଁ ଗାଁ ପରିବେଶ ମୋର ଭଲ ଗାଁରେ ବି ଏମିତିରେ ବି ପିଠା ପଣା ହସ ଖୁସି ଥଟା ମଜା ଆମେ ସବୁଟା ଇଏ କରିପାରିବା କିନ୍ତୁ ବାହାରେ ରହିଲେ ସେ ସବୁ ନାହିଁ ବାହାରେ ରହିଲେ ହୋଟେଲରୁ ଆମର ବାହାର ଖାଦ୍ୟ କିଣିବାକୁ ପଡ଼ିବ ଆଉ ସେମିତି ଘରେ ବସିବାକୁ ପଡିବ ସେଠି ସବୁ ବଡ ବଡିଆ ଲୋକ ସବୁ ଥାଆନ୍ତି ତାଙ୍କର କଥାବାର୍ତ୍ତା ଶୈଳୀ ଅଲଗା କାମ ଶୈଳୀ ଅଲଗା ଆଉ ଏମିତି ସବୁ ଆଉ ତମେ କେବେଠୁ ଯାଇ ବାହାରେ ରହୁଛ
ହଁ ଏଇ ବର୍ଷେ ହେଲା ପୁଅର ଚତୁର୍ଥ ଟିଉସନ ଅସୁବିଧା ହେଲା ତ ଆଉ ସେଥିପାଇଁ ଚତୁର୍ଥ ରୁ ବର୍ଷ ହେଲା ଯାଇକି ରହିଛୁ ଆଉ ଏଇଟା ପୁଅର ପଞ୍ଚମ ହେଲା। ଆଉ ରହିଛି ଟିଉସନ ବେଶୀ ଟିଉସନ ପାଇଁ ଯାଇ କି ରହିବାକୁ ପଡିଲା କିନ୍ତୁ ଗାଁ ଇଏ ବାହାରେ ନାହିଁ, ସହରରେ ସେ ସବୁ ମିଳିବନି ଗାଁ ର ପରିବେଶ ଯୋଉ ଅ ସମସ୍ତେ ସାଙ୍ଗ ହେଇକି ବସିବା କଥା ହବା ଆଉ ଦେହ ପା ତମେ ଯେମିତି କହିଲ ସୁବିଧା ଅସୁବିଧା ସବୁଥିରେ ଅ ଅଛନ୍ତି କିନ୍ତୁ ବାହାରେ ଏତିକି କେହି କାହା ମାନେ କବାଟ ପଢିଲେ ଜେଝା ଘରେ ଜେଝା କେହି କାହାକୁ ମାନେ ପଚାରନ୍ତିନି। ଆଉ ସେଇଟା ଗୋଟେ ଅସୁବିଧା ଆଉ ହେଲେ ଆଜିିକାଲି ତ ଏ ପାଠ ପଢା ପାଇଁ ଛୁଆଙ୍କ ପାଇଁ ଯାଇକି ରହିବାକୁ ପଡୁଛି ଆଉ, ଆଉ କଣ କରିବା?
ତା ଛଡା ଆଜିକାଲି ବି କେହି ଆଉ ସେମିତି ଗରିବ ଅସହାୟ ସେମିତି ହେଇ କି କେହି ନାହାନ୍ତି, ଆମର ସବୁ ଏବେ ତ ଆଗରୁ କଣ ଆଗରୁ ଅ ଆମର ଗୋଟେ ଆମ ଓଡିଆ ଘରେ କି ଆମ ଗାଁ ମାନଙ୍କରେ ଗୋଟେ ଚଳଣି ଗୋଟେ ପ୍ରଥା ଥିଲା। ଆ ସ୍ତ୍ରୀ ଲୋକମାନେ ବାହାରକୁ ବାହାରିବେନି। ପୁରୁଷ ପିଲା କେବଳ ତାଙ୍କର କାମ କରିବ। ଆଉ ଯଦି ବି ଘରେ ତାଙ୍କର ଯେତେ ଜଣ ବାପ, ମା, ସ୍ତ୍ରୀ, ଛୁଆ ଯାହା ବିି ଥାଆନ୍ତୁ। କେବଳ ଆମର ଗୋଟେ ଓଡ଼ି ଓଡିଆର ଗୋଟେ ପ୍ରଥା ଥିଲା। କେବଳ ପୁରୁଷ ମାନେ ଖଟିବେ ଆଉ ଅନ୍ୟମାନେ ସବୁ ବସିବେ ସ୍ତ୍ରୀ ଲୋକମାନେ। ଏଉ କେବଳ ବସିକି ଖାଇବେ ବାହାରକୁ ଯିବେନି। ଏ ତାଙ୍କ ପାଇଁ ଗୋଟେ ଏରୁଣ୍ଡି ବନ୍ଧ ଯେମିତି ପୁରା ବାରଣ ଥିଲା ଯେ ନା ନା ତୁ ସ୍ତ୍ରୀ ଲୋକ ତୁ ପଦାକୁ ଯାଇପାରିବୁନୁ କିନ୍ତୁ ଏବେ ତ ଯୁଗ ତ ବଦଳିଗଲାଣି। ସବୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପରିବର୍ତ୍ତନ ବି ହେଇଗଲାଣି। କିନ୍ତୁ ସେତେବେଳେ ଥିଲା ଏମତି କିନ୍ତୁ ଏବେ ଏ କ ଏବେ କୁହାଯାଉଛି କଣ ନା ଯଦି ପୁରୁଷ ଟେ ବି ଖଟୁଛି ସେଇ ପରିବାର ପାଇଁ ହେଲେ ନାରୀଟିଏ ବି ଖଟିବା ନିହାତି ଜରୁରୀ କାରଣ ସେତେବେଳେ କଣ ଲୋ ଲୋକମାନେ ନିଜ ବାଡ଼ି ବଗିଚାରେ ସବୁ ଚାଷବାସ ଫସଲ କରିକି ଖାଉଥିଲେ। ଆଉ ସେତେବେଳେ ଏତେ ଦର ଦାମ ବି ବୃଦ୍ଧି ନଥିଲା ସେତେବେଳେ ସବୁ ଯେହେତୁ ନିଜ ବାଡିରେ ଏ ସକାଳୁ ସକାଳୁ ଯଦି ଗୋଟେ ଚାଷୀ ପୁଅ ଯଦି ସକାଳୁ ତାକୁ ଭୋକ ହଉଥିଲା ବିଲକୁ ଯିବା ପାଇଁ ସେ ଭାତ ତ ବାଢି ଦଉଥିଲା, ବାଡିରୁ ଗୋଟେ କଞ୍ଚା ଲଙ୍କା ଗୋଟେ ଭେଣ୍ଡି ଆଣିକି ବି ଖାଇ ଦେଇକି ପଳଉଥିଲା। କିନ୍ତୁ ଆମର ଯେହେତୁ ଖାଇବା ଶୈଳୀ ବି ବଦଳି ଗଲାଣି ଆମେ ଏବେ ଲୋକମାନେ କଣ କରୁଛନ୍ତି, ସକାଳୁ ଉଠିଲେ ମାନେ ଆମେ ଏ ଯୋଉ ଆମେ ଜଳିଖିଆ ଖାଇବୁ, ଜଳିଖିଆରେ ପୁଣି ତେଲ ଜିନିଷ ଖାଇବୁ। ଏମତି ସବୁ ଆଉ ମତେ ସେଥିପାଇଁ ମତେ ଏ ସହର ଜାଗା ମୋର ସେତେ ପସନ୍ଦ ନୁହଁ, ମୋର ଗାଁ ରେ ଭଲ ମୋର ଗାଁ ରେ ସେ ଖଟା ପଖାଳ ଭଲ। ମୋର ସେ ଆଳୁ ଭଜା ପିଆଜ ଟିକେ ଭଲ ପଖାଳ ଭାତ ଭଲ। ଆଉ ବହୁତଥର ମତେ ଡାକନ୍ତି ଚାଲେ ଯିବା ବାହାରେ ରହିବା କି କିଛି ବର୍ଷ ଆସିବା। ଆଉ ମୁଁ ମନା କରେ ମୁଁ କହେ ନାହିଁ ଆମର ସେ ଚାଳ ମାଟି ଘର ଆମର ଭଲ। ବାହାରେ ତ ସହଜେ ଯୋଉ ଧୂଆଁ ପ୍ରଦୂଷଣ ହଉଛି। ଆଉ ମୁଁ ତ ସେ ଗନ୍ଧରେ ମୁଁ ମୋ ଦେହ କଣ ହେଇଯିବ, ଆମର କଣ ଗାଁ ରେ ସେ ସବୁ ଅଛି କି? ଆମର ଗାଁ ରେ ବହୁତ ଭଲ। ଏମତି ରାସ୍ତାରେ ଟିକେ ଧୂଳି ଉଡିବ ସେତିକି, ହେଲେ ବି ରାସ୍ତା ମାନେ ସବୁ ରାସ୍ତା ବି ସବୁ ହେଇଯାଇଛି ଆମର। ଆଉ ଭଲ ସବୁ ଏମତି, ତମର କଣ ଗାଁ ପରିବେଶ ତମକୁ ଭଲ ଲାଗିଲାନି କି?
ହଁ, ଗାଁ ପରିବେଶ ତ ମାନେ ଭୁଲି ହବନି କହିବାକୁ ଗଲେ ଗାଁ ଯଉଠି ନା ରୁହ କାହିଁକି ଅ ଠିକ ମାନେ ବୟସ ହେଲା ବେଳକୁ କି ଗାଁ ହିଁ ମାନେ ସବୁ କିଛି ଗାଁକୁ ତ ଯୋଉ ଆଡେ ରହିଲେ ବି ଗାଁକୁ ଆସିବାକୁ ପଡିବ। ଦେଇ ଛୁଆଙ୍କ ଆଜିକାଲି ଯୋଉ ପଢା ପାଇଁ ଏ ଛୁଆଙ୍କର ଟିଉସନ ଟିକେ ଅସୁବିଧା ହେଲା ତ ସେଥିପାଇଁ ଯାଇକି ରହିଲୁ। ହେଲେ ସହରେ ଯୋଉ ବାହାର ଜିନିଷ ଖାଇବା ଇଏ କରିବା ସେ ସବୁ ଟିକେ ଆମେ ଟିକେ ମାନେ ବାରଣ କରୁ ମୁଁ ଘରେ ସେ ଯୋଉ ଆମ ଘରୋଇ ଖାଦ୍ୟ ଉ କରିକି ସେ ଯୋଉ ଉ ଖଟା, ଭାତ ହଉ କି ଏ ବଡି ଚୁରା କି ବାଇଗଣ ଇଏ ସେ ବେଶୀ ଜଳଖିଆ ତେଲ ଉପରେ ବେଶୀ ମାନେ ଖାଉନା ଯୋଉରା ଓଡିଆ ଖାଦ୍ୟ ଦେହ ପାଇଁ ଯୋଉଟା ଭଲ। ସେଇ ଜିନିଷ ଗୁଡ଼ାକ ମୁଁ ଘରେ ନିଜେ ବନାଏ ସକାଳୁ ରୁଟି ଭଜା ହଉ। ଯା କରିକି ଦିଏ ବାହାରେ ତ ରହିଲେ ତ ଖାଉଛନ୍ତି ଲୋକ କିନ୍ତୁ ଜଳଖିଆ ଜିନିଷ ଖାଇଲେ ସେଟା ଦେହକୁୁ ବୋହୁତୁ କ୍ଷତିକାରକ। ସେଥିପାଇଁ ଆମେ ମୁଁ ଏତେ କରିକି ମାନେ ଘରେ ନିଜେ ଘରୋଇ ଜିନିଷ ବନାଏ ଆଉ।
ସବୁଥିରୁ ତ ଗୋଟେ ଆମର କୌତୁହଳପୂର୍ଣ୍ଣ ଜିନିଷ ଗୋଟେ କଣ କହିଲ? ଅ -ଆମର ଗାଁ ରେ ଦେଖିବ ତମେ ଶୋଇଥିବ। ଅ ଆମର ରାତିକୁରୁ ରାତି ତିନିଟା ସାଢେ ତିନିଟା ଯେମିତି ହବ ଦେଖିବ ଆମର ଗାଁ ମାନଙ୍କରେ ଗୋଟେ ସତର୍କ ଘନ୍ଟି ବାଜେ। ଏ ଯୋଉଟା କିି ସହରରେ ସେଇଟା ନଥାଏ ସେଇଟା କଣ ଦେଖିବ ଚାଳରେ ବସି କୁକୁଡ଼ା ବୋବୋଉଥିବ। ସେଇଟା ଗୋଟେ ପ୍ରକାର ସତର୍କ ଘଣ୍ଟି ଆମକୁ ଠିକ ସମୟରେ ସେ ଉଠେଇ ଦିଏ ଯେ ରାତି ପାଇଗଲାଣି। ଆଉ ତମେ ସବୁ ଉଠି ଯାଉ ବୋଲି କୁକୁଡା ଆଉ ଖାସ୍ କରି ଖରା ଦିନେ ଚାଷୀ ପୁଅ ହଳ ଲଙ୍ଗଳ ନେଇକି ଯଉ ବିଲକୁ ଯାଏ। ତା ଲଙ୍ଗଳର ସ୍ୱର ଖଡ ଖଡ ଖଡ ଖଡ ରାତିକୁୁରୁ ଶୁଭୁଥୁବ ବଳଦ ଟାପୁ ଖାଟୁ ଖାଟୁ ଶୁଭୁଥୁବ। ଆଉ ଏଇ ସବୁ ଜିନିଷ ଆମର ରାତି ଗରୁ ଉଠିଲେ କୋଇଲି ଦେଖିବ କୁହୁ କୁହୁ କୋଇଲି ତାର ତା ସ୍ଵରରେ ସେ ତାର କୁହୁ କୁ ହଉଥୁବ ଘର ଚଟିଆ କିଚିରି ମିଚିରି ହଉଥିବ। କିନ୍ତୁ ଏସବୁ ଜିନିଷ ସହରରେ ନାହିଁ ସହରରେ ଯେତେବେଳେ ଶୁଣ ଖାଲି ଗାଡି ସାଉଣ୍ଡ୍ ଶୁଭୁଥିବ ଗାଡି ଶବ୍ଦ ଖାଲି ଏ କେଁ କାଁ ଚେଁ ଚାଁ ଗାଡି ଶବ୍ଦ ପ୍ରବଳ। ଆଉ ସେଇଠି ନା କାହାର ପା ଟି ଶୁଣିବାକୁ ମିଳେ ନା ସେଇଠି କାହାକୁ ନିଜ ଲୋକ ଦେଖିବାକୁ ମିଳେ। ନା ଏ କୋଇଲିର ସ୍ୱର ଶୁଭେ ନା ହଁ ଚାଷୀ ପୁଅର ଲଙ୍ଗଳ ସ୍ୱର ଶୁଭେ ସେଠି କିଛି ବି ନାହିଁ। ଆଉ ଏମିତି କେତେବେଳେ କେମିତି ଆମର। ମୋ ପରିବାରର ବି ଅନ୍ୟମାନେ କେହି କେତେ ଜଣ ଅଛନ୍ତି ବାହାରେ ଯାଇକି କେତେବେଳେ ଯଦି ଇଚ୍ଛା ହୁଏ ସେମାନେ ଡାକନ୍ତି। ଆଉ ଆସେ ଆମର ଏପଟରେ ଏମିତି ଯାତ୍ରା ହଉଛି ଇଏ ହଉଛି। ଆଉ ଆସେ ବୁଲିକି ଯିବୁ। ଅ ଇଚ୍ଛା ନଥାଏ ତଥାପି ଟିକେ ଗାଁ ପରିବେଶ, ସହର ପରିବେଶ ଦିଟା ଯାକ ପୁଣି ଖା ଖାପ ଖୁଆଇ ଚଳିବାକୁ ପଡିବ ଟିକେ କିଛି ଜାଣିବାକୁ ପଡିବ। ମଝିରେ ମଝିରେ ମୁଁ ଯାଏ କି ମଝିରେ ମଝିରେ ଯାଏ କିନ୍ତୁ ସେତେ ଟା ମତେ କିଛି ଭଲ ଲାଗେନି। ଏ ଯେହେତୁ ଗୋଟେ ପରିବାର ମୋ ନିଜ ପରିବାରର ଅନ୍ୟମାନେ ଯାଇକି ରହିଚନ୍ତି। ଖାଲି ଯିବା ପାଇଁ ବାଧ୍ୟ ନହଲେ ସେମାନେ ଖରାପ ଭାବିବେ ମନ ଭିତରେ ଭାବିବେ ଜେ ଇଏ ଆମକୁ ପସନ୍ଦ କରୁନି ବୋଲି ଆସୁନି ତେଣୁକରି ବାଧ୍ୟ ହେଇକି ମତେ ଯିବାକୁ ପଡ଼େ। ଏ କିନ୍ତୁ ସେଇଠି ଆମର ଗାଁ ର ମଜା ସେଇଠି ନଥାଏ ମୁଁ ତ ଯେତେବେଳେ ଯାଏ ସେ ପୁରା ସକାଳୁ ସକ ତାଙ୍କର ତ ସେଠି ଆମର ଏଠି ସକାଳ ଆମର ରାତି ପାଏ ରାତି ଚାରିଟାରୁ ଆମର ରାତି ପାଏ କିନ୍ତୁ ଆ ସହରରେ ରାତି ପାହେ ଯାଇକି ସକାଳ ନଅଟାରେ। ମୁଁ ତ ଦେଖିକି ସେ ସବୁ ପୁରା ଆଶ୍ଚର୍ଯ୍ୟ ହେଇଯାଏ। ଆଉ ସେଇଠି ନଳକୂପ ନଥାଏ କି କୂଅ ନଥାଏ। ତାଙ୍କର ସବୁ ଅଲଗା ସିଷ୍ଟମ ରେ ତାଙ୍କର ସବୁ ପାଣି ଆସେ। ଆଉ ପ୍ରତ୍ୟେକ ଦିନ ତାଙ୍କର ଦେଖିବ ସେ ପାଣିରେ ତାଙ୍କର କିଛି ନା କିଛି ମାନେ ଜଳ ପରିଶୋଧ କରିବା ପାଇଁ ପାଉଡର ପଡିଥିବ ସେ ପାଣିରେ ଏମିତି ସବୁ ଆଉ ବାହାର ଜାଗାରେ ଚଳିବା ଟିକେ ବହୁତ ମୋ ପାଇଁ ବହୁତ ବଡ ମୁସ୍କିଲ ଇଏ କିନ୍ତୁ ଅନ୍ୟମାନେ ଯିଏ ଖାପ ଖୁଆଇ ରହିଗଲେଣି ଏ ସେମାନେ ରହିଯିବେ। ଆଚ୍ଛା ତମେ କଣ ଯୋଉ ଭାବିଛ ସେଇଠି ଏମିତି ଜୀବନ ସାରା ରହିବ ନା ପୁଣି ଗାଁକୁ ଆସିବା ପାଇଁ।
ନାଇଁ ନାଇଁ ଆମେ ଗାଁକୁ ପଳେଇ ଆସିବୁ ନା ଆଉ। ହ ସେଠି ଖାଲି ସେଇ ଯୋଉ ଅସୁବିଧା ପୁଅ ପାଇଁ ଟିକେ ରହିବା କଥା। କିନ୍ତୁ ଯୋଉ ଗାଁ କଥା କହିଲ ସେ ଗାଁ ର ଇଏ ସହରରେ ଏଇଟା ମିଳିବନି ହେଲେ ଆମେ ଯୋଉଠି ରହିଛୁ ସିଏ ଟିକେ ମାନେ ଆମ ଗାଁ ପରିବେଶ ଭଳି। ମାନେ ରାତି ଚାରିଟା ବ ଯୋଉ ଉଠିବା ଗୋବର ପାଣି ପକେଇକି ଯେତିକି ବି ହଉ ତାଙ୍କର ଯେତିକି ବି ଦୁଆର ଅଛି। ସେତିକି ଲିପା ପୋଛା ଓଷା ବାରରେ ଆଉ ରାତି ଚା ତାର ଉଠିକି ପୂଜା ମାନେ ପାଞ୍ଚଟ ରୁ ତାଙ୍କର ଶୁଭିବଣୀ ଶଙ୍ଖ ଆମେ ଯୋଉଠି ରହିଛୁ। ମାନେ ସହର ତ। ଅ ସହରରେ ତ ମାନେ ତାଠୁ ଅଧିକ ମାନେ ସବୁ ସହର ଜିନିଷ କିନ୍ତୁ ଏଠି ହଉଛି ଆମେ ଟିକେ ଗାଁ ପରିବେଶ ଭଳି। ମାନେ ଗାଁ ରେ ଯୋଉ ଗୋବର ପାଣି ପକେଇବା ରାତି ଚାରିଟାରୁ ର ଉଠିବା ପାଞ୍ଚଟ ରୁ ଅ ଯୋଉ ଅ ସବୁ ଠାକୁର ପୂଜା କରିବା ସେଠି ଟିକେ ଆମ ଗାଁ ପରିବେଶ ଟିକେ ଭଲ ଲାଗେ। ଆମେ ଯୋଉଠି ରହିଛୁ ଏତେ ଜଣା ପଡେନି ଆଉ ମାନେ ସହର ଇଏ ଆଉ।
ଆଚ୍ଛା ହଉ ଦେଖ ଦେଖିକି ମଝିରେ ମଝିରେ ଗାଁକୁ ବି ଆସୁଥା କାରଣ ଗାଁରେ ଯେହେତୁ ଆମେ ଜନ୍ମ ହେଇଛି ଆମର ଗାଁ ସହିତ ତ ନିହାତି କିଛି ସମ୍ପର୍କ ରହିବା ଦରକାର ଆଉ ହଉ ତାହେଲେ ଆଉ। ମୁଁ ଏବେ ଯିବାର ଅଛି ସେପଟକୁ ମୁଁ ଯଦି ଗଲି ତାହେଲେ ମୁଁ ଫୋନ ଯୋଗାଯୋଗ କରିକି ତମକୁ ମୁଁ ନିଶ୍ଚିନ୍ତ ତମେ ଯୋଉଠି ରହିଛ ମୁଁ ଟିକେ ଯାଇକି ସେଠିକାର ପରିବେଶ ଟିକେ ଦେଖି କି ଆସିବି ହଉ ମୁଁ ରଖୁଛି ଏବେ ତାହାଲେ।
ହଉ।